ହୁଁ ହଁ ଘଡା। ହ ହଉ ଶହେ ଅଶୀ ମିନିଟ୍ ଦେଖେଇନି ନା ସେତେ ହଉ କରିଚାଲ ଯେତେ ପାରୁଚ କରିଚାଲ। ହଁ।
ହେଲେ କୁହ କଣ କୁହ।
ବଡଟା ବଡଟା ବାହାହେଇଚି ଆଙ୍କ ଝିଅକୁ ଏ ଲେଲା ସାନ ପୁଅ ବାହାଘର। ହଁ ଝିଅଡ଼ା ବାହା ହେଇ ସାରିଲାଣି ପା। ଝିଅଟା ଯଉ ଦିନ ବାହା ହେଲା ହେଦିନ ତା ମା ମଲାନି। ହାଲୋ।
ହଁ ଶୁଭୁଚି କୁହ।
ନାରୁ ଆସିଥିଲେ ଆଉ।
କଣ?
ହ ବା ନାଁ ସେ
ହାଲୋ। ମୋତେ ଏଇ ସିଜି ଅଧା କେଜି ଦିଅ ଆଉ ଚନି କେଜିଏ ଆଉ ତିନି କେଜି ଆଉ ତେଜପତ୍ର ପାଟେ ଆଉ ବେସ ୱାସ ଗୋଟେ ଆଉ ସୁଜି ଅଧା କେଜି। ହାଲୋ। ହାଲୋ।
କଁଣ କରୁଚ?
ମୁଁ ଏଇ ସାମାନ ଦେଇିକି
କଣ, କଣ, କଣ, କଣ କିଣୁଚ?
ହଁ କେତେ ହେଲାକି ଆଉ। ହିସାବ ଟିକେ କରଦିଅ ଦାଦା। ଚିନି କେଜିଏ
ହଁ ଆଉ।
ଆଉ ବେଷ୍ଟ ଚଏସ୍ ଗୋଟେ।
ଆଉ।
ତାପରେ ସୁଜି।
ଆଉ।
ଆଉ ତେଜପତର କେତେ? ଆଜି। ଏଇଟା କେତେ ତେଜ ପତର ଏଇଟା। ହୁଁ।
ଆଉ।
ଏତିିକି।
କେତେ ଟଙ୍କା ହେଲା?
ଦୁଇଶହ।
ଏତିକ ଦୁଶ ଟଙ୍କା ନୁହେଁ।
ହୁଁ।
ତାକୁ କଲନି ସେ କଥା ହେଇଥାନ୍ତା।
କିଏ ସିଏ ତ ହଁ ଯେ ସି ସିଏ କହିଲା କହ କର୍ମୀ ବଲା ନା କରବାର ମୁଁ କର୍ମୀ ବଲା। ବୋଇଲେ ମୁଁ ହଁ କରିବି ଗଲି ବୋଇଲେ ନା କରି ସେ ଆଉ ମତେ କଲ।
ଆଉ କିଛି କଥା ନାହିଁ କରିଚାଲ ମତେ ଯେ ଜେମିତି ନ କରୁଛି ମତେ କରିବ।
ହଁ ତମକୁ ଖାଲି କରୁନି। ହଁ ତମେ ଅଛ ତ ହେଇଟା ତ ମୁଁ ହେଇଟା ତ ହେଇଟା ତ ହେଇ କାଣିକି। ସେଇଟା ମୁଁ ତମୁକୁ କହିବି କୋଉଥିଲି। ଗର୍ଲଫ୍ରେଣ୍ଡ ଥାଉ ଥାଉ କିଏ କାହାକୁ କଲ୍ କରୁଛି ଚିହ୍ନା ନାହିଁ ଜଣା ନାହିଁ ଆଉ।
ହଁ ଚିହ୍ନା ନାଣା ନାହିଁ ସେ ଖାଲିକହିବ ଖାଇଲୁ ନା ପିଇଲୁ ନା ସୋଇଲୁଣୁ ନା କଣ କରୁଛୁ। ଖାଲି ଏଇଯା କଥା ହବ ଦଶ ପନ୍ଦର ମିନିଟ୍।
ହଁ ତ ସେ ସେଇ ହଁ ତ ସେଇଟା କଥା ହେବା ନାଗୀ ତମେ କଣ ନାଇଁ ନ ଗା।
ତାକୁ ଡାକିବ ବୁଲିଗଲଣି ନା ବୁଲିବାକୁ ଆସ କଣ କରିଛ। କଣ କଣ ଅଛି ଜାଗା ଏ ବିଷୟରେ କଥା ହେଇଯିବ। କେତେ କଥା ଅଛି କଥା
ଯେ ଏ ଏ କଥା ଅଛି ଯେ ଏଟା ତମ ସାଙ୍ଗେ ନା ହେବି ତା ସାଙ୍ଗରେ କାହିଁ ହେବି ତମେ ନ ହଁ କହିଲି ତା ସାଙ୍ଗେ କଥା କୁହନ୍ତି ଅଲଗା କାହା ସାଙ୍ଗେ କଥା ହୁଅନ୍ତୁନି।
ମୁଁ ମୋତେ ଆଖ ମାନେ ଭୟଙ୍କର ମୋ ଆଖି ପଡ଼ିଲାଣି। ତାପରେ ମୁଁ ମୋଉ ଯଉ ହଉଛି।
ଭଜି ଦିଅ ଇବୁ କାଣ ଭୟଙ୍କର ଆଖି। କଲ୍ୟାଣ ବଲେ ଆଜି ରାତି ଏଗାର ବଜେ ତ କଥା ହବାର ଅଛି ଆଜି ସଲାା ସବୁ କମ୍ପ୍ଲିଟ।
ମତେ ନିଦ ଲାଗିଲାଣି ସତରେ।
ନା ନା ନିଦ ନାଗିଲାଣି ଯେ କାଲି ତ ସଣ୍ଡେ ଅଛି ଦିନ ମାନ ଶୋଇବ। ଏତେ ହରବର କାହିଁ କିି?
ଶୋଇବିନି ମୋର ଟାସ୍କ ଅଛି ପା ଲେଖିବା ଟାସ୍କ ଟା ମୁଁ କରୁଛି ଏଇ ଲଗେ।
ହଁ ଯେ ଲେଖିବା ଟାକ୍ସ କର ମତେ କଲ କରିଦେଇଥିବ ମୋ ସାଙ୍ଗ କଥା ହେଇ ହେଇ ତମ ଲେଖା ତାକ୍ସ ବି ହଉଥିବ।
କେମିତି ସେ ଆଇଡି ଟା କେମିତି ଚଲେଇବି ମୁଁ।
କେମିତି ଚଲେବ ହେଟା ମୁଁ ନାଇଁ ଆଣିବି। କମ୍ପ୍ୟୁଟର ଇଞ୍ଜିନିୟରିଂ କରୁଛ କଣ ସନା ମେଲା। କାଲି ରଟା ଆଜିରଟା
ସେଟା ପସେ କାଟିବୁ କେତେ ହେଇଚି ସେଇଟା?
ନେଇଯାଉୁ ପୁରା କିଲର ହେଇଗଲା ତ? ନା କିଛି ନାହିଁ କିଲର ହେଇଯାଉ। ହଁ ହ୍ୟାଲୋ। ଓ ବିଷ୍ଟ କେ ବିଷ୍ଟ। ହ୍ୟାଲୋ ଦେବୁ। ହ୍ୟାଲୋ। ହ୍ୟାଲୋ।
ହଁ।
କଣ ବେଳେ ବେଳେ ପୁରା ସାଇଲେନ୍ସ ହେଇଯାଉଛି କଣ ତମେ କରିଦଉଛ ନା କଣ ସାଇଲେନ୍ସ କରିଦଉଛ?
ନା ତ କିଛି କରୁନି। ମୁଁ କାଇଁ କଣ କରମି ମୋ ଟାଇମ ଚାଲୁନହିଁ ମୁଁ ସେ କଥା ଥା ଦେଖୁଛି ଅଟକି ଅଟକି ଯାଇଛି।
ନା ନା ଏବେ ବଢିଆ ଯାହା ହଉ ଭଗବାନ ତମ ଟା ହେଙ୍ଗ ହେଇଯାଉ। ମୋଟା କମ୍ପ୍ଲିଟ ନହଲା ସଲା ବହୁତ ପଇସା କମେଇ ଦେଲେଣି। ମୋର ଆଡେ ଦେଢଶହ ହେଇନି ଆ ତମେ ଦି ସାଲା
କେତେ ମିନିଟ୍ ଚାଲୁଛି ଏବେ?
କାଡା ମୋଡା?
ପୁଣି କରିବ ହୁଁ। ନା ଦଶ ମିନିଟ୍ ହେଲେ କାଟିଦବ ପୁଣି କରିବ।
ତ ମୁଁ କାଟିଦେବି ମୁଁ ଆଡୁ।
ହୁଁ ଦଶ ମିନିଟ୍ ହେଲେ କାଟିଦବ ପୁଣି କରିବ।
ତା ହେଲା ଯେ ସେ ନିଜେ ପୁର କଟିବ।
ନିଜେ କଟିଲା ବେଳକୁ ବାର ମିନିଟ ଯାଇ ଅ ଅପେକ୍ଷା କରିବାକୁ ପଡିବ। ତ ସେଥି କାଟି ଦେଇକି ପୁଣି ସାଙ୍ଗେ ସାଙ୍ଗେ କରିବ।
ହଉ କାଇଁ ତମ ସାଙ୍ଗେ ଅଧା ଘଣ୍ଟା ନାକେ ଅଧାଘଣ୍ଟା ଯାକେ ତିରିଶ ମିନିଟ୍ ଯାକେ। ଚାଲିଲେ ବି ମୋର ପ୍ରୋବଲେମ ନାହିଁ।
ଆଉ।
ନା ଗୋଟେ କଲ ସାରା ଦିନ ଚାଲୁନ ମୋର ନୋ ପ୍ରୋବେଲେମ୍।
ମୋର ବା ନେଟୱାର୍କ ପାଉନାହିଁ ଆଉ ମୁଁ କଣ କରିବି?
ତମ ଘର ଉପରେ ଗୋଟେ ଟାୱାର ନଗା।
ମୁଁ ବାହାରେ ବୁଲୁଛି ଅନ୍ଧାରରେ। ଆନ୍ଧାର ଭଳି କଥା
ଦେଖ ସାପ ଫାପ ଥିବ।
ଥାଉ ଥିଲେ କାମୁଡିବ ମରିବିି ଆଉ କଣ।
ହଁ ହଁ।
ଉପରେ ଅଛିନା।
ତ ମୁଁ କଣ ଜାଣିଚି। ତ ଖାଇ ସାରିଲାଣି?
ଗାଁର ଘରକୁ ଯାଇନି।
ଆଉ ଆମ ଘରେ ସମସ୍ତେ କଣ କରୁଛନ୍ତି?
ଆମ ଘରେ ମୋ ଆଈ ଶୋଇଛି ମୋ ମା ରାତି ହେଇଜି ବୁଲିକି ନର୍ମାଲି
ଆଉ ତମ ମା?
ଆଉ ମୋ ମା ଟିଭି ଦେଖୁଥିବା ସିରିଏଲ ଫିରିଏଲେ। ବବିନୀ ନଳୀ ପଗୁଡ଼ି ଗୁଡେଇ
କି ସରିଏଲ ଦେଖୁଛନ୍ତି?
କିଆଣି ତା ନାଁ ମାନେ ମୁଁ ଜାଣିନେଇ ହିନ୍ଦୀ ସିରିଏଲ ଗୁଢା
ହିନ୍ଦି ଦେଖୁଛନ୍ତି।
ହଁ ମୋ ମା ହିନ୍ଦୀ ପୁରା କ୍ଲିଅର ବୁଝି ପାରିବ କହିିବି ପାରିବ।
ଆଉ ମତେ ଟିକେ ଟ୍ରେନଂ ଦେବେ ତାହେଲେ ଆଉ।
ତମେ ଆସ ମୁଁ ତ କହୁଚି ଜଲଦି ପଳେଇ ଆସ ଜଲଦି ପଳେଇ ଆସ ଜଲଦି ପଳେଇ ଆସ।
ହ
ତମେ ଶୁଣୁନା ମୋ କଥା ମାନୁନା।
ଏବେ ବେଳ ହେଇନି ଯିବାର
ଆଉ ବେଳ କାଳ ଦେଖିଲା ବେଳକୁ ସବୁ ଝଡି ଯାଉଛି ଉପରୁ
ଆହୁରି ପଚାଶ ଷାଠିଏ ବର୍ଷ ଅଛି।
ହେଟା ତ କହୁଛି ବେଳ କାଳ ଦେଖିଲା ବେଳକୁ ସବୁ ଉପରୁ ଝଡି ଯାଉଛି। ଧଳା ହେଇକିରି ହ
ଏତେ ଜଲ୍ଦି କାହିଁକି ପଳେଇମି?
ଆଁ ଆଁ
ଆହୁରି ପଚାଶ ଷାଠିଏ ବର୍ଷ ଅଛି ଏବେ କାଇଁ ପଳେଇବି?
ହଁ ପଚାଶ ଷାଠିଏ ବର୍ଷ ହେଲା ବେଳକୁ ଆସିକି ଆଉ କଣ କରିବ ହେତେବେଳକୁ?
ଏଇ ଲଗେ ଆସ ବୋଲଟା ପଚାଶ ଷାଠିଏ ବର୍ଷ ହେଲା ବେଳକୁ ପଳେଇବ।
ହାଲୋ।
ଟୁକୁନି ପା ଝିଅ ଆଣୁଛି।
ହାଲୋ
ଉଁ ହଁ।
ମୁଁ କହିଲି ଏଇନାକେ ପଳେଇ ଆସ ପଚାଶ ଷାଠିଏ ବରଷ ହେଲା ବେଳକୁ ପଳେଇବ।
ହଁ ହଁ ହଁ।
ହୁଁ। ସେରା ହାଲୋ। ହଁ
ହାଲୋ।